ହଁ।
ହଁ କୁହନ୍ତୁ?
କଣ କରୁଛନ୍ତି?
ନା କିଛି ନାଇଁ ପଢୁଥିଲି।
ଆଚ୍ଛା ଖାଇସାରିଲଣି?
ନା ନା ଖାଇନି।
ଆଚ୍ଛା ଆଉ ଏବେ ଖାଇବ କଣ?
ଆଁ ଦେ ହଁ ଖାଇବି ଏବେ ତ ଭୋକ ନାହିଁ। ରାତି ଦେଖୁଛି।
କଣ ବନେଇକି ନିଜେ ଖାଇବ ୟା ଫିର୍ କିଛି ମଗେଇବ।
ନା ନା ବନେଇକି ଆମେ ଏମିତି ମୁଢି ମିକ୍ସଚର ଏମିତି କରିକି ଏବେ ମଗେଇବ ନାଇଁ।
ଆଚ୍ଛା। ତା ମୁଢ଼ି ବାଲେଶ୍ୱରରେ ମୁଢୀ ଆଉ ଚିକେନ ବହୁତ ଫେମସ ଜାଣିଛ ତ?
ହଁ ମୋ ସାଙ୍ଗ କହୁଥିଲା ସେ ମୁଢିକୁ ମୁଢି ଚାଏ ମୁଢ଼ି ଆଉ କଣ କଣ ସେମ୍ ମତଲବ୍ ମୁଢି ଠାରୁ କିଛି ବି କରିକି ସେ ଖାଏ।
ହଁ ବାସ୍ ବାସ୍ ମୁଢ଼ି ସହିତ ଆମେ ଯେମିତି ତମେ ଚାଟ୍ ବଗେରା ଖାଉନ ତୁମେ ପାମ୍ପୁଡ଼ି ଚାଟ୍ ବଗରା ଖାଉଥିବ। ତ ସେଇଥିରେ ଆମର ମୁଢ଼ିରେ ବି ଗୋଟେ ଚାର୍ଟ୍ ଥାଏ। ଯୋଉଟା ତମେ କହିଲ ଏବେ ଖାଇବ ବୋଲି ହେଲା। ସେଇଟା ବି ଖାଇହେବ। ଆଉ ଆମର ହଁ ଝାଲମୁଢ଼ି ଝାଲମୁଢ଼ି ସେଇଟା କୁହନ୍ତି। ହେଲା ଆଉ ଗୋଟେ ହେଲା ଆମର ବାଲେଶ୍ୱରରେ ଫେମସ୍ ହେଲା ଚିକେନ୍ ସହିତ ମୁଢ଼ି ଚିକେନ୍ ସହିତ ମୁଢ଼ିର ବେଷ୍ଟ ହେବାର କମ୍ବିନେସନ୍ ହେଲା। ତା ସହିତ ସେଇଟା କେବେ ଟ୍ରାଏ କରିବ ତୁମେ ହେଲା ଯଦି ତୁମକୁ ନ ତମେ ଡେଲି ନନ୍‌ଭେଜ୍ ଖାଅ ନା?
ନା ନା ମୁଁ ନନ୍‌ଭେଜ୍‌ ଖାଇନି।
ଟୋଟାଲି ଖାଅନି ମାନେ ପିଓର ଭେଜିଟେରିୟାନ ପୁରା। ଆଚ୍ଛା ତ ଫିର୍ ତମେ ତ ପିଓର ଭେଜିଟେରିୟାନ ମାନେ ଜିନିଷ ର ଟେଷ୍ଟ ତମେ ଖାଇପାରିବନି।
ସାଙ୍ଗ ଗୋଟେ କହୁ ମାନେ ମୋ ସାଙ୍ଗ କହୁଥିଲା କି ଯେମିତି ପଖାଳ ହୁଏ ନା।
ହଁ ହଁ।
ତ ସେମିତି ସେ ମୁଢି ଭିତରେ ପାଣି ତାପରେ ସେ ଆଳୁ ଚୋଖା ସେ ଆଉ ପଖାଳ ସାଙ୍ଗରେ ଯୋଉ ଯୋଉ ଆଇଟମ୍ ଆମେ ଖା
ହଁ ହଁ ହଁ ହଁ ବଡ଼ିଚୁରା ଶାଗ ଏଇଗା ସବୁ ଖାଆନ୍ତି।
ତ ସେ ସେ ଭାତ ଭାତ ଜାଗାରେ ସେ ମୁଢି ରଖିଥିଲା।
ଆଚ୍ଛା ତ ତମେ ଖାଉ କି ଖାଉନି ସେଇ ଜିନିଷ ଟା ତମେ କେବେ ଟ୍ରାଏ କରିଛ କି?
ନା ପଖାଳ ମୁଁ ଖାଏନି।
ଆରେ ପଖାଳ ନୁହେଁ। ଆମର ଯୋଉ
ନା ମୁଢି ମତଲବ ମୁଢି ଖାଇଲେ ବି ଭେଲ ପୁରୀ ଆଉ ଏମିତି ହିଁ ଝାଲମୁଢି ଆଉ ଏମିତି ଟ୍ରାଏ କରିନି। କାହିଁକି ସେ ପାଣି ଭିତରେ ସେ ସଗି ଏଇରା କେମିତି ଖାଇ ପାରିବେ?
ଆଚ୍ଛା ସେଇଟା ଖା ହେଇଯିବ ତମେ ନା ତମ ହିସାବରେ ଗୋଟେ ପକେଇବ ପାଣି ଜଣେ ଜଣଙ୍କୁ ତାଙ୍କ କୁ ସେଇଟା ସୋଗିବାଲା ପସନ୍ଦ ଆସେ କିନ୍ତୁ ତୁମେ ତମ ହିସାବରେ ହାଲକା ପାଣି ବାସ ଟିକେ ମାନେ ସେ ଜିନିଷ ହାର୍ଡନେସ୍ ଟା ଯୋଉ ଥାଏନି ସେଟା ଟିକେ ସଫ୍ଟ ହେଇ ଆସିବ ତାପରେ ତମେ ସେଟା ଖାଇପାରିବ ଆରାମସେ କିଛି ପ୍ରୋବ୍ଲେମ୍ ନାହିଁ। ନହେଲେ ସେଡ଼ା ସେମିତି ଯଦି ଖାଇବ ନା ଶୁଖିଲା ଖାଇବ ଯଦି ନା ସେଟା ଏମିତି ତମ ଗଳାରେ ଏକା ଲାଗିବ ସେଟା ତମକୁ ଖାଇବା ପାଇଁ ବି ଭଲ ଲାଗିବନି।
ଓହୋ ନା ମୁଁ ଟ୍ରାଏ କରିନି ଏବେ ଟ୍ରାଏ କରିବି ନିସ୍ଚୟ।
ସହିତ ରହୁଛ ନା ଆରାମସେ ଟ୍ରାଏ କରିବ ଥରେ ତମ ସାଙ୍ଗ କତିରୁ ଟିପସ ଆଣ୍ଡ ଟ୍ରିକ୍ସ ନିଅ ହେଲା ସିଏ ଯାହା ଯାହା ସବୁ ଟ୍ରାଏ କରୁଛି ନା ତା କତୁରୁ ଟିକେ ଟିକେ ଟ୍ରାଏ କର ହେଲା।
ସେ ତ ପିଓର ଓଡିଆ ତ ସେ ସବୁ କିଛି ଟ୍ରାଏ କରେ। ମୁଁ ଭାବିପାରିନି କି ଓଡିଆ ମାନେ ଏତେ ବୋଲେ ମି ସେ ରେଡ୍ ରେଡ ରେଟ୍ କଣ କୁହାଯାଏ ରେଟ୍ ଚିଟି ରେଟ୍ ଆଣ୍ଟ।
ହଁ ହଁ ହଁ ହଁ ହଁ ହୁଁ ଆରେ ସେଟାକୁ ଜ
ଭିଡ଼
ହଁ ସେଟାକୁ କୁହନ୍ତି ଜନ୍ଦା କୁହନ୍ତି ଜନ୍ଦା କୁହନ୍ତି ପିମ୍ପୁଡ଼ି କୁହନ୍ତି ସେଗୁଡ଼ା ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ହେଲା ସେଗୁଡ଼ା ଫେମସ୍। ତାଙ୍କର ତମ ସାଙ୍ଗ ବୋଧେ ମୟୂରଭଞ୍ଜ କି ବାରିପଦା ଡିଷ୍ଟିକ୍ରୁ ବିଲଙ୍ଗ କରୁ
ମତ ନା ନା ସେ ଖାଇନି ସେ ମତେ ଭିଡିଓ ଦେଖେଇଥିଲା ଗୋଟେ।
ଆଚ୍ଛା ଆଚ୍ଛା ଭିଡ଼ିଓ ଦେଖେଇଥିଲା। ଓହୋ ଠିକ୍ ଅଛି ତାହାଲେ ତମ ତମ ଯିଏ ସାଙ୍ଗ ଯିଏ ଅଛି ଯିଏ ସିଏ ହଉଛି ତମର ମାନେ କ୍ଲୋଜେଷ୍ଟ ୱାନ ନା ତମ ବେଷ୍ଟ ଫ୍ରେଣ୍ଡ ହବନା ବି ଏସଏଫ୍ ତମର ଆଉ ତ ସିଏ ଓଡ଼ିଆ ୟା ସିଏ ସିଏ ବି ଆମ ଭଳିଆ ନନ୍ ଓଡ଼ିଆ।
ନା ନା ସେ ଓଡ଼ିଆ।
ପିଓର ଓଡ଼ିଆ ପୁରା ପିଓର।
ହଁ ସେ ବଡ଼ବିଲରୁୁ।
ଆଚ୍ଛା ବଡ଼ବିଲରୁ ନା ଭଲ ଭଲ ବଡ଼ବିଲରୁ ତା ନା ନା ଠିକ୍ ଅଛି ହଉ ମୁଁ ପରେ କଥା ହେବି। ମୁଁ କଣ କହୁଥିଲି ଆଉ ହେଲା କଣ କହୁଥିଲି ଆଚ୍ଛା ତ ଡିନରରେ ତୁମେ ଇଏ ଖାଇବ ନା ମୁଢ଼ି ଖାଇବ ନା ଡିନରରେ?
ହଁ ମୁଢ଼ି।
ଆଚ୍ଛା ଆଉ ତମର କାଲି କ୍ଲାସ ଯିବାର ଇଚ୍ଛା ଅଛି ୟା କ୍ଲାସ୍ ଯିବାର ଇଚ୍ଛା ନାହିଁ କାଲି?
କାଲି ଯିବି କାହିଁକି ଆମର। ଫାଷ୍ଟରେ ଇଂଲିଶ ନା ଇଂଲିଶ କ୍ଲାସ ଏବେ ମୁଁ କରିନି। ତ ଇଂଲିଶ କ୍ଲାସ ହବ କାଲି।
ତମର ସେଠି ବର୍ଷା ହେଉନି କି ବର୍ଷା ଏକା ହେଉନି?
ବର୍ଷା ସଖାଳୁ ହୋଇଥିଲା ଏବେ ହଉନି।
ଏବେ ହଉନି ଆମର ତ ତିନି ଦିନ ଚାରି ଦିନ ହେଲା କଣ୍ଟିୁନିୟୂସିଲି ଭୁବନେଶ୍ୱରରେ ବର୍ଷା ହଉଛି।
ହଉ ହଉ।
ଆମେ ତ ଘରୁମାଲା ରୁ ରୁମରୁ ବାହାରକୁ ହିଁ ଯାଇପାରୁନା। ଆଉ ଯଦି ବି କଲେଜ ଯାଇଥିଲୁ ଯଉ ଦି ଚାରି ଦିନ ଯୋଉ ଯାଇଛୁ ଓଦା ହେଇକିନା ଆସୁଛୁ ତ ଥଣ୍ଡା ଜ୍ୱର ହେଇଯାଇଛି ମୋତେ। ମୁଁ ଏଇ କିଛି ଟାଇମ୍ ପୂର୍ବରୁ ଯାଇଥିଲି ଇଭିନିଂରେ ଯଉ ବାହାରକୁ ହୋଉଛି ମେଡ଼ିସିନ ଆଣିକିନା ଖାଇଛି ଦେଖାଯାଉ କଣ ହୋଉଛି।
ଓହ ଏଇ ମୌସମ ହଉଥିଲା।
ହଁ ଏଇ ଯୋଉ ପାଗଟା ଚେଞ୍ଜ ହଉଛି ନା ତ ସେଇଥିପାଇଁ ସମସ୍ତଙ୍କୁ ଥଣ୍ଡା ଜ୍ଵର ହଉଛି।
ହଁ ହଁ ସେଇଟା। ଆଉ କଣ ଆପଣେ ଶ ଶୋଉଛ କେତେବେଳେ?
ମୁଁ ତ ପେଚା ମାନେ ବୁଝିଛ ପେଚା ମାନେ ଯେଉଁ ଆୱଲ ବୋଲି କୁହନ୍ତି ରାତିରେ ଚାହାନ୍ତି ଯୋଉ ମା
ହଁ ହଁ ବୁଝିଲି।
ତ ମୁଁ ହେଲା ଆକ୍ଚୁଆଲି ସେଇଟା ମୋରେ ରାତିରେ ମୁଁ ତିନିଟା ବେଳେ ଶୋଇଯିବି ତିନିଟାରୁ ତିନିଟା ଚାରିଟା ଚାରିଟା ତକ ହେଲା ତମେ ଯଦି ମୋତେ ଟେକ୍ସଟ କର ୟା ଫିର୍ କଲକର ଯାହା ବି କର ମୁଁ ଆଭେଲେବଲ୍ ଠିକ୍ ଅଛି, ତାପରେ କିନ୍ତୁ ମୁଁ ଶୋଇବି ଯା ହେଲା ଆଉ ସକାଳେ ନଅଟା ଦଶଟା ପୂର୍ବରୁ ଉଠିଯାଏ ଯେହେତୁ ଏବେ କ୍ଲାସ୍ ଅଛି ମୁଁ ତିନିଟାରେ ଶୋଇକି ବି ପା ଛଅଟା ବେଳକୁ ଉଠିବା ପାଇଁ ବାଧ୍ୟ ହଉଛି ମୁଁ ଯଦି ବି ଆଲେ ଆଲ୍
ଏତେ ଜଲ୍ଦି କେମତି ତିନିଟା ଶୋଇକି ଛଅଟାରେ।
ଆର୍ ସେଇଟା ତ ମୋ ଟ୍ରିକ୍ ତମେ ଜାଣିିନ ଏଇଟା ପୁଅମାନେ ସବୁ କିିଛି ଯେମିତି ଓ ମେନ୍ ଏମିତି ମଲବ ଛାନ୍ତି ନା। ମଲବ କଣ କୁହନ୍ତି ଇଣ୍ଡିପେଣ୍ଡଡ ଓମେନ୍ ଯେମତିଆ ଥାନ୍ତି ନା ସେମିତିକା ଆମେ ଇଣ୍ଡିପେଣ୍ଡେଡ ମେଲ଼ ହବା ପାଇଁ ହେଲେ ନିହାତି ଆମକୁ କଷ୍ଟ କରିବା ପାଇଁ ପଡ଼ିବ ଆଉ କଷ୍ଟ କରିବା ପାଇଁ ହେଲେ ନିହାତି ସେକ ନିଦଟାକୁ ସାକ୍ରିଫାଇସ୍ କରିବା ପାଇଁ ପଡ଼ିବ ତ ସେଇଥିପାଇଁ ୟା ତ ଆଲାରମ୍ ହଉ ୟା ତ ମତେ ମୋ ସାଙ୍ଗମାନେ ଉଠାଇ ଦୋନ୍ତୁ ୟା ତ ଘରେ ମତେ କଲ୍ କରି କରିକି ବାରବାର ଉଠେଇ ଦେବେ। କାହିଁକି ନା ଘରେ ମତେ କୁମ୍ଭକର୍ଣ୍ଣ ବୋଲି ଡାକନ୍ତି ହେଲା। ତ ମତେ ବାର ବାର ବାର ବାର କଲ୍ କରିକିନା ମୋତେ ଉଠେଇ କୁ ସେମାନେ ବାଧ୍ୟ, କହିବେ ଫୋନ୍ ସାଇଲେଣ୍ଟ କରିବୁନି ଆମେ ତତେ ଉଠାଇବା ଦାୟୀତ୍ଵ ଆମର। ତ ଫିର ସେ ବାର ବାର ଦଶ ପନ୍ଦର ଥର କଲ୍ କଲା ପରେ ମୁଁ ଆର ଉଠିକି ତାଙ୍କ ସହିତ ମୁଁ ଯାଇକିନା ରେଡ଼ି ଫ୍ରେସ୍ ବଗେରା ହେଇକି ଡାଇରେକ୍ଟ କଲେଜ ପଳେଇଯାଏ।
ଆ ମୁଁ ତ ମୁଁ ବି ସେଇ ଆମେ ତ ରାତିରେ ହରର ମୁଭି ସେ ସବୁ ଦେଖୁଚେ ନା ତ ଆମର କଉ ଆମକୁ ବି ରାତି ଚାଟା ପାଞ୍ଚଟା କେବେ କେବେ ତ ସକାଳ ବି ହେଇଯାଏ ଛଅଟା ବି ବାଜିଯାଏ।
ଆଚ୍ଛା ଏବେ ଗୋଟେ ଏବେ ଗୋଟେ ଏପ୍ ବାହାରିଚି ଜାଣିଚ ଯୋଉଥିରେ ମଲପ କପଲ୍ସ ମାନଙ୍କ ପାଇଁ ସେ ଏପ୍ ଟା। ଦୁଇ ଜଣ ସାଙ୍ଗରେ ମିଶିକି ଏ ମୁଭି ଏଞ୍ଜୟ କରିପାରିବେ ଅନଲାଇନ ରେ। ମାନେ ଯୋଉମାନେ ଲଙ୍ଗ ଡିଷ୍ଟାନ୍ସ ଦୂରରେ ରହୁଛନ୍ତି ସେଇମାନଙ୍କ ପାଇଁ।
ନା ମୁଁ ଭାବିଲି ହର ରିଚୁଆଲସ କହୁଚ, ନା।
କଥା କହୁନି ମୁଁ କହୁଚି ଯେ ଯଉ ମଲପ କପଲସ ମାନେ ହେଇଗଲା ଯେମତି ଲଙ୍ଗ ଡିଷ୍ଟାନ୍ସ ସେମାନେ ଥାନ୍ତି ତ ତାଙ୍କ ପାଇଁ ଗୋଟେ ଏପ ଏମତିକା ସ୍ପେସିଫିକ୍ ଅଛି। ଯୋଉଥିରେ ସେମାନେ ମୁଭି ଏଟା ଟାଇମ୍ ଶେମ୍ ଭିଡିଓ କଲରେ ଏକା ରହିକିନା ସେମାନେ ଏଞ୍ଜୟ କରିପାରିବେ।
ଓ ମୁଁ ଜାଣିନି ସେ ଏପ୍ ଟା ନି ହର ରିଚୁଲସ କରି ସେଇଠି ସବୁ ମୁ ୟୁଟ୍ୟୁବ ରେ ଦେଖି ଦେଖିକି ଆ ମୁଁ ଆଉ ମୋ ସାଙ୍ଗ ଟ୍ରାଏ କ
ଆଚ୍ଛା ସେ ଯୋଉ ଟ୍ରାଏ କରିଛ କେବେ ତାଙ୍କ ସହିତ କିଛି ଦେଖା ସାକ୍ଷାତ ହେଇଛି ନା ହେଇନେଇଁ?
ନା ଟ୍ରାଏ ତ ଆମେ ପୁରା ଟ୍ରାଏ କରୁନି। ସେ ଅଧାରେ ଛାଡିଦିଅ ଆମେ। ମିନ୍ସ ଯେମତି ସେ ଚାଡଲି ଚାଡଲି ଗେମ ଥିଲା ନା। ପେନସିଲ କୁ ହାଫ ରେ ରଖିକି ୟେସ୍ ନୋ ୟେସ୍ ନୋ।
ହଁ ହଁ ହଁ ୟେସ ନୋ ୟେସ ନୋ ସେଟା ବ୍ଲାଡି ମେରି ବୋଲି ଗୋଟେ କୁହନ୍ତି ସେଇଟା ବି ଗୋଟେ ଅଛି।
ହଁ ବ୍ଲଡ଼ିମେରୀ ପାଇଁ ତ ମିରର ତାପରେ
ବ୍ଲଡ଼୍ ବଗେରା ଦରକାର ଅଛି ହଁ।
ହଁ ତ ସେ ନେଇ ସେ ଆମେ
ତମେ ଯୋଉଟା କହୁଛ ସେଇଟା ଚାର୍ଲି ଚାର୍ଲି କହିଥିବ ତମେ ସେଟା ୟେସ ନୋ ବାଲା ଟା।
ହଁ ମୁଁ ଚାର୍ଲି ଚାର୍ଲି କହୁଛି ହଁ।
ଆଚ୍ଛା ହଁ ସେଟା ଆମେ ଟ୍ରାଏ କରୁଚୁ ହେଟା ପିଲାବେଳୁ ଆମେ ସବୁ ସେଟା ଟ୍ରାଏ କରୁଚୁ। ଆମେ ତ ସେଗୁଡା ସବୁ ମାନୁନି ସେଗୁଡାକୁ ଗୋଟେ ଅ ଆକ୍ଚ୍ୟୁଲି ସେଇଟା ଗୋଟେ ମିଥ୍ ନୁହେଁ ସେଗୁଡ଼ା ଆକ୍ଚ୍ୟୁଲି। ସେଇଟା ଗୋଟେ ବନେଇ ଦେଇଛନ୍ତି ଏମିତିକା କଥାରେ। ଆକ୍ଚ୍ୟୁଲି ହଁ ଗୋଟେ ଗୋଟେ ଜାଗାରେ ସେଗୁଡ଼ା ସବୁ କାମ କରେ। କିନ୍ତୁ ପ୍ରାୟ ଜାଗାରେ ଏମିତି କାମ କରେନି ଯୋଉ ଜାଗାରେ ଫ୍ୟାନ ମାନେକା ଚାଲୁ ହେଇଥିବ ସେ ଜାଗାରେ ୟୁଜ୍ କରିବନି। ବିଲକୁଲ ବି ମତଲବ ଏମିତିକା ଗୋଟେ ଜାଗା ନୋ ଚୁଜ୍ କରିବ। ଯୋଉ ଜାଗାରେ କି ବିଲକୁଲ ବି ଫ୍ୟାନ୍ ବଗେରା ହାବା ବଗେରା ବିଲକୁଲ ଚାଲୁନଥିବ। ତ ସେ ଜାଗାରେ ଚାଲୁ କରିବ ଯଦି ସେ ଜାଗାରେ ହଉଚି। ତାହେଲେ ଜାଣିବ ଯେ ସେ ଜାଗାରେ କିଛି ଗୋଟେ ଆତ୍ମା ବଗେରା ଅଛନ୍ତି ବୋଲି। ତମେ ରୁମ୍ ରେ ଦିନେ ଟ୍ରାଏ କର ଆଜି ଦିଟା ବେଳେ ଟ୍ରାଏ କର। ଯଦି କିଛି ହେଲା ତା ହେଲେ ମତେ କାଲି ସକାଳେ ଜଣେଇବ।
ଆ ଆଉ ଏବେ ଆଉ ଟ୍ରାଏ କରିବି ଆମକୁ ଡର ଲାଗେ।
ଆଚ୍ଛା ତମ ତମର ପ୍ରପର ଲୋକେସନ୍ ଟା କୋଉଠି ମତେ ଟିକେ କହିପାରିବ। ମାନେ ଏବେ ଯୋଉ ପ୍ରପର ଲୋକସନ୍ ଯୋଉଠି ରହୁଚ ଏଇ ନା ତମେ।
ମୁଁ କହୁଚି ମତଲବ ମୋ ସାଙ୍ଗ ଆମେ ଭୁବନେଶ୍ୱର୍ ଭୁବନେଶ୍ଵରରେ ବି ଆସୁ କେବେ କେବେ। ରାଜମହଲ ସାଇଡ। ଅ କମଳା ନେହେରୁ କଲେଜ ଜଣିଛ?
କମଲାନନ୍ଦ କଲେଜ୍?
ନନ୍ଦ ନାଇଁ କମଲା ନେହେରୁ।
ଆଚ୍ଛା ହଁ ଥିବ କିନ୍ତୁ ମୁଁ ତ ଏତେ ଜାଣିନି ଫେର ବି ମଲବ୍ ମୁଁ କହୁଥିଲି କି ତମେ ଭୁବନେଶ୍ଵର ବି ଆସ ମାନେ ଏଇନେ ଅଛ କଟକରେ ନା?
ହଁ।
ଆଚ୍ଛା ତ କଟକରେ କୋଉ ଜାଗାରେ ଅଛ?
ଆ ସି ଡି ଏ ସେକ୍ଟର ଟେନ୍ ପାଖାପାଖି।
ଆଚ୍ଛା।
ସେଇ ଭିତରେ ମୁଁ ଏତେ କ୍ଲିୟର ନାହିଁ ମତଲବ୍ ମୋ ବାପା ମା ଆସିଲେ ତ ମୁଁ ପାରଦୀପ ବି ପାଲେଇଯାଏ କେବେ କେବେ। ଓ ନ ହେଲେ ଭୁବନେଶ୍ଵର କେବେ ଏମତି।
ଆଉ ତମର ଏଠିକି ଆସିବାର କେବେ ପ୍ଲାନ୍ ବ୍ଲାନ୍ ଅଛି କି ଭୁବନେଶ୍ଵର ଆସିବାର କେବେ ପ୍ଲାନ୍ ଅଛି?
ହଁ ଭୁବନେଶ୍ଵର ତ ଯିବି କାହିଁକି କଲେଜ ତ ସେଇଠି ତ।
ନେକ୍ସଟ୍ ଗୋଟେ ମନ୍ଥ ଭିତରେ ଅଗର ଆସିବାର ଅଛି।
ହଁ।
ହଁ ତ ଆସିବାର ଅଛି ତ ଆରାମସେ ତମେ ଜଣେଇ ପାରିବ ମତେ।
ହଁ ହଁ ହଉ ଦେଖିଆ ଆସିଲି ତ ସେମିତି ଆଉ କାହିଁକି ନା ଏବେ ତ ମୋ ଏକ୍ସାମସ୍ ନା ଏକ୍ସାମ ପାଇଁ ପ୍ରୀପେୟର କରିବି ତାପରେ
ତମେ ତ ଯୋଉ ଏକ୍ସାମ୍ ପାଇଁ ପ୍ରିପେୟାର ହଉଚ ତମର ଟାଇମ ଟେବୁଲ ଶୁଣିକି ନା ମୁଁ ନିହାତି ସୁସାଇଡ କରିଦବା ପାଇଁ ମତେ ଇ ଇଛା ହଉଚି। ଆଚ୍ଛା ଦେଖିବା ଗୋଟେ ଚ୍ୟାଲେଞ୍ଜ ଗୋଟେ ନି ମୋ ତାହେଲେ ଦୁଇ ଜଣ ଦୁଇ ଜଣଙ୍କୁ ନବା କି? କୋଉ କଣ କିଏ କେତେ ଏସାଇମ୍ ରଖିପାରୁଚି ଦେଖିବା ହେଲା?
ହଉ ଠିକ ଅଛି।
ଲାଷ୍ଟ ଏମ୍ ରେ ତମର କେତ୍ କେତେ ଆସିଥିଲା ପରସେଣ୍ଟେ୍ଜ?
ସେଭେନ୍ ପଏଣ୍ଟ ଜିରୋ। ମତଲବ ଓ ସେଭେନ୍ ସେଭେନ୍ ହିଁ ଆସିଥିଲା ସି ଜି ପି ଏ।
ସି ଜି ପି ଏ ଆସିଥିଲା ସେଭେନ୍।
ହଁ।
ଆଚ୍ଛା। ମୋର ଏଇଟ୍ ପଏଣ୍ଟ୍ ୱାନ୍।
ହଉ ଠିକ୍ ଅଛି। ମୁଁ ନେକ୍ସଟ୍ କଲରେ
ଆଚ୍ଛା। ମୋର ପର ସେମ୍ ରେ ନା କଉଥିରେ ବ୍ୟାକ୍। ସବୁରେ ହେଲା ଏଇଟ୍ ପଏଣ୍ଟ୍ ଉପରେ ଅଛି। ଗୋଟେରେ ଏଇଟ୍ ପଏଣ୍ଟ ସେଭେନ୍ ନାଇନ୍, ଗୋଟେ ରେ ଏଇଟ୍ ପଏଣ୍ଟ ୱାନ। ଗୋଟେ ହିଁ ସଭା ଫାଷ୍ଟ ସେମ୍ ଟା ସେଭେନ ପଏଣ୍ଟ ନାଇନ୍ ହେଇଥିଲା ଯଉଥିରେ ପଢିନଥିଲି। ବାକି ସବୁରେ ଏଇଟ୍ ଉପରେ ଅଛି। ଆଗର୍ ପ୍ରୁଫ୍ ଦର୍ ଯାହା ଆସିଥିବ ଦବା ପାଇଁ ବି ରେଡି ଅଛି ମୁଁ ଦେଖିବା ଏଇଥରକା ଦେଖିବା ତମର କେତେ ଆସୁଛି ହେଲା।
ହଁ ହଁ ଠିକ ଅଛି ଦିଦି ରଖିବି
ଆଚ୍ଛା ହଉ ତମେ ଚାଲ ଠିକ୍ ଅଛି ଡିନର୍ ବଗେରା କରିକି ହେଲା ତାପରେ ଆରାମସେ ମୋତେ ଟେକ୍ସଟ କର ଠିକ୍ ଅଛି।
ହଁ।
ଶୁଭ୍ ରା